ହ୍ୟାଲୋ।
ହଁ ସୁଭିଲା?
ହଁ ଶୁଭିଲା।
ଅ ହଁ। ଆଉ ଦିଦି କେତେବେଳେ ଆସିଲା ଏପଟେ ଟିକେ ମୁଁ କହୁଥିଲି ଟିକେ ତମ କଥରୁ କିଛି ବୁଝିବାର ଥିଲା ଆଉ କେତେବେଳେ ଘରୁକୁ ପଳେଇଲ ମୁଁ ଆଉ ଜାଣିପାଇଲିନି।
ହଁ ତମେ କଣ କରୁଥିଲ ବୋଧେ ମୁଁ ପଳେଇ ଆସିଲି ଆଉ।
ହଁ ମୁଁ ଆଉ ଜାଣି ପାରିଲିନି। ମୁଁ କହିଲି ସେ ଆମର ପାଖ ଗୋଟେ ପୁତୁରା ବୋହୁଙ୍କର ତାଙ୍କର ଡେଲିଭରି ସେ କେତେ ଇଏ। ଯୋଉ ଯାଇକିରି ମାନେ ନାଁ ଲେଖି ମାନେ ଇଏ କରିବେ। ଅଙ୍ଗନବାଡି ରେ ନାଁ ଦେବାକୁ ପଡ଼ିବ।
ତାଙ୍କର କେତେ ମାସ ହେଲାଣି?
ତାଙ୍କର ଏଇ ଦୁଇ ଚାଲିଲା ଆଉ।
ହଁ ଯାଇକି କରିପାରିବେ ଆଉ।
କଣ ନେବାକୁ ପଡ଼ିବ ଡକୁୟୁମେଣ୍ଟ?
ହଁ ଡକୁ୍ୟୁମେଣ୍ଟ ହ ଯିବ ଅଙ୍ଗନବାଡ଼ି ଦିଦିି କହିବେ ଦିଦି କହିଦେବେ ଆଉ।
ମାନେ କଣ ଆଧାର ଇଏ ସବୁ କଣ ଦବାକୁ ପଡିବ ଏବେ।
ହୁଁ ହୁଁ ସେ ଡିଏଡି ରେ ପଚାରିବେ ଦିଦି ସବୁ ତାଙ୍କର କରିବେ ଆଉ।
ଆଉ ଖାଦ୍ୟ କେବେଠୁ ମିଳିବ କେତେ ମାସରୁ?
ଖାଦ୍ୟ ଖାଦ୍ୟ ମିଳେ ସେଇ ଉଁ ହେଇଗଲା ପରେ ଆବେଦନ ହେଇଗଲା ପରେ ଖାଦ୍ୟ ମିଳିବ ଆଉ।
ଓହୋ। ସେଠୁ ତାଙ୍କର କଣ ଡକ୍ଟର ଆସନ୍ତି ଏମାନେ ବି ଯାଆନ୍ତି ମାସକୁ ମାସ ଓଜନ ପାଇଁ ଯି
ହୁଁ ହୁଁ ହୁଁ ହଁ ସେମାନେ ହଁ ଯିବେ ହଁ।
ଅ ହଁ। ଆଉ ସେ ଯୋଉ କଣ କହୁଛନ୍ତି ଯୋଉ ଛତୁଆଗୁଡା ମିଳୁଛି କଣ ଖାଇବନି ଭଲ ନୁହଁ ଭଲ ନୁହଁ?
ହଁ ଭଲ ମିଳୁଛି। କୋଉଠି ଏମିତି ତ ବାହାଘର ନ୍ୟୁଜ୍ ଦେଖୋଉଥିଲା କଣ କୋଉଠି ଏମିତି କଣ ପଡିଥିବ ଆଉ କିନ୍ତୁ ଆମର ତ ଏଠି ଭଲ ସବୁ। କଣ ହେଇଥିବ କୋଉ ପ୍ୟାକେଟ କଣ ଥିବ କୋଉଠି?
ଇଏ ଅଛ କେତେ ଦିନି ପର୍ଯ୍ୟନ୍ତ ଆଙ୍କର ଅଇନା କଣ ସବୁ ମିଳିବ ଏ ଯେଉଁ ଡେଲିଭରି ସ୍ତ୍ରୀ ଲୋକଙ୍କ ପାଇଁ?
ହଁ ଛତୁଆ, ମୁଢ଼ି, ବୁଟ, ଅଣ୍ଡା, ଖଜୁରୀ। ବାଦାମ ଲଡୁ ଏମିତି ଆଉ।
ଆଙ୍କର ଇଏ ଅଇନା କେତେ ଦିନ ଯାଇ ପାଇବେ?
ହଁ ତାଙ୍କ ପିଲାଙ୍କୁ ପିଲା ହେଇସାରିଲା ପରେ ବି ସେମାନେ ପାଇବେ ଛଅ ମାସେ।
ପିଲାକୁ ଛ ମାସ ହବା ଯାଙ୍କେ।
ହୁଁ ହୁଁ ପିଲା ବାହାର ଖାଦ୍ୟ ଖାଇଲେ ତାଙ୍କର ସରିଲା ଆଉ।
ଓହୋ ୟାଙ୍କୁ ଆଉ ମାଆ ପାଇଁ ନାହିଁ ପିଲାଙ୍କ ପାଇଁ?
ହଁ ପିଲା ହେଇଗଲା ପରେ ପିଲାଙ୍କ ପାଇଁ ପ୍ରସ୍ତୁତି ପଳେଇବେ ପିଲାଙ୍କ ପାଇଁ ଆଉ।
ପିଲାଙ୍କ ପାଇଁ କଣ ସେଇ ଖାଦ୍ୟ ନା କିଛି କମିଯିବ?
ନାଇଁ ପିଲାଙ୍କ ପାଇଁ ବି ସେଇ ଖାଦ୍ୟ ଅଛି। ପିଲାଙ୍କୁ ଛଅ ମାସ ହେଇଗଲା ପୁରୀ ହେଲା ପରେ ପିଲାଙ୍କର ସୁଜି ଛତୁଆ ଆଉ।
ଓହୋ ଓହୋ ସେ ବନ୍ଦ?
ତିନି ବର୍ଷରେ ତାପରେ ସ୍କୁଲ ଛୁଆ ହେଇଯିବେ ତାଙ୍କର ସ୍କୁଲ ଖାଇବା ଆଉ। ସ୍କୁଲରେ ରୋଷେଇ ଛୁଆ ଖାଇବେ ଆଉ।
ସେଠୁ ଏବେ ବା ଗଭର୍ଣ୍ଣମେଣ୍ଟ କରିଛି କିଶୋର ବାଳିକାଙ୍କ ସବୁ କଣ ମିଳୁଛି?
ହଁ କିଶୋରୀ ମାନଙ୍କ ପାଇଁ ବି ମିଳୁଛି ମୁଡି ବୁଟ।
କେତେ ବର୍ଷରୁ କେତେ ବର୍ଷରୁ ଆରମ୍ଭ ହେଲା ବେଳକୁ କେତେ ବର୍ଷ ଯାକେ ଦେବେ?
ପନ୍ଦର ବର୍ଷ ଏକ ମାସ ରୁ ଉଣେଇଶି ବର୍ଷ।
ଓହୋ ପନ୍ଦର ବର୍ଷ ଏକ ମାସ ହେଇଥିବ।
ହୁଁ।
ଉଣେଇଶି ମାନେ ଉଣେଇଶି ପ୍ଲସ୍ ଉଣେଇଶି ଜଷ୍ଟ ଇଏ ହେବ ତ ବନ୍ଦ କରିଦେବେ।
ହଁ ତାଙ୍କ ଖାଦ୍ୟ ପାଇବେ ଆଉ ପନ୍ଦର ବର୍ଷ ଏକମାସରୁ।
ହଁ। ଆଉ ପିଲାମାନେ କେତେ ପିଲା ଆସୁଛନ୍ତି କ୍ଲାସ କରୁଛନ୍ତି?
ହଁ ଆସୁଛନ୍ତି ସ୍କୁଲ ପିଲା ତ ସମସ୍ତେ ହେଇଗଲେଣି।
ସମସ୍ତେ ତ ଏବେ ପିଲାଙ୍କୁ ତ ପଠେଇ ଦଉଛନ୍ତି ଶିଶୁ ମନ୍ଦିର ପାଠ ପଢ଼େଇବା ପାଇଁ।
ହୁଁ ଆଉ ଅଛନ୍ତି ଯେଉଁମାନେ ଦୁଇ ତିନି ଜଣ ପିଲା ଅଛନ୍ତି ସେମାନେ ଆସୁଛନ୍ତି ଆଉ।
ଓ ହଁ।
ତମେ କଣ କରୁଚ?
ମୁଁ ମୁଁ ଏଇଠି କାମ ସାରିଲିଣି ବା କାମ ସାରିଲିଣି ଗାଈ ବାନ୍ଧିଚି ପଡିଆରେ ଯିବି ଆଣିବି। ଆଜି ଟିକେ ପାଗ ଫିଟିଗଲା ବର୍ଷା ତ ଦିଇ ଦିନି ହେଲା ଜବର ହୋଉଥେଲା।
ହୁଁ।
ମୁଁ ସେଇ କଥା ମୋତେ ସେ କ‌ଉଥିଲା କହିଲା ଟିକିଏ ବୁଝୁନ। ମୁଁ କହିଲି ମୁଁ କହି ଏଇପଟେ ଯାଅନ ଯାଅ। ମୁଁ ଗୋଟେ କ ପଚାରି ଡାକିଦେମି ମୁଁ କହିଲି ଆଉ କ ବୁଝିବା ଆ ଆଉ କଣ ସବୁ
ହ
ଯାଇକିରି କେତେବେଳେ ଦେବାକୁ ପଡିବ ନାଁ। ଆଗ ତ ଆଗ ଏବେ ଆଗ ନାଁ ଦବାକୁ ପଡୁଚି।
ହଁ।
ତମ କତୁରୁ ଯାଇକିରି ଏଠି ନାଁ ଲେଖା ହେଲେ ତାପ ତାର ଯାଇ ପୋଲିଓ ସେଠି ଦିଆ ଦବାକୁ ପଡିବ ଆଗ ଅଙ୍ଗନମାଡି ନାଁ ଲେଖା ହବାକୁ ପଡିବ ନା ହାତୀ ତାପରେ ଯାଇ ସେଠି ଟିକା ନା?
ହୁଁ ହୁଁ।
ହଁ ଆଉ ସେତେବେଳେ ସିନା ଥିଲା କେହି ଜାଣୁ ନଥିଲେ ସିଏ ସେ କଥା ଏବେ ତ ଆରମ୍ଭ ହୋଉ ହୋଉ ନହେଲେ ଗମେଣ୍ଟରୁ ସବୁ ପଇଷା ପତର ବି ମିଳି ପାରୁନି।
ହଁ।
ନା ନାଁ ଏ ନ କଲେ। ସେଇଆ ମୁଁ କଇଲି ଆଉ ହୋଉ ମୁଁ କାମ ସାରିଲେ ପଚାରି ବୁଝିଦେଲେ କଣ ସବୁ ହୁଏ। ଆମେ ବି ଜାଣିଚୁ କଣ ଆମର ତ ସେତେବେଳେ ତୁମ୍ ନଥିଲା।
ହଁ।
ଆଉ
ଏଇନାକେ ତାଙ୍କୁ କହିବି କିି ଅଙ୍ଗନମାଡିରେ ଯାଇଙ୍କି ଦେଖା କରିବେ ଆଉ।
ହଁ। ହୋଉ ଆଉ ତମେ ଏଇ କ୍ଲାସ୍ ଏବେ ଦଶଟାରୁ ହେଇଯାଉଚି ନା?
ହୁଁ ଦଶଟାରୁ ଗୋଟେ।
ଆଉ ପିଲାଙ୍କୁ ତ ଏବେ ସବୁ କଣ ପଠେଇ ଦୋଉଚନ୍ତି ଆଉ ଶିଶୁ ମନ୍ଦିର ପାଠ ପଢିବେ ଆଉ।
ଆଉ ପିଲାକୁ ଏଇ ଖାଲି ଖାଦ୍ୟ ଜଗିକିରି ରହିବା କଥା ଆ।
ପିଲାମାନେ ତ ସ୍କୁଲ ପଳୋଉଚନ୍ତି। ଯିଏ ରହୁଚନ୍ତି ଘରେ
ମମତା ଦିବସ ଆମ ମମତା ଦିବସ ପାଳନ ତମର ସେଟି କେଇ ମା-ମାସୁକୁ ମାସ ନା କଣ କେମିତି ପାଳନ କରାଯାଏ?
ହୁଁ ହୁଁ।
ସେଇ ଗମିନେ ସେଇ ହଁ ମ ଯୋଉ କିଏ ସବୁ ଯିବେ କିଏ ସବୁ?
ଏ ଉଁ ପ୍ରସୂତି, ଗର୍ଭବତୀ।
ହଁ।
ଉଁ ସେମାନେ ଯିବେ ଏଡେନ୍ ଦିଦି ବି ଆସିବେ।
ହଁ ହୁଁ ଏବେ କଁ ମାସୁକୁ ମା ସ ସେ ଡକ୍ଟର ଯୋଉ ଦ ମାନେ ଆଉଚନ୍ତି ନା ଏ ନେ ମେ ଦିଦି ଆସନ୍ତି। ସବୁ ଓଜନ କର
ନାଇଁ ଏ ଏନ୍ ଏମ୍ ଦିଦି ଆସନ୍ତି।
ଓହୋ ପିଲାଙ୍କୁ ବି ଦିଅନ୍ତି ତ ମେଡିସିନ୍ ବି ଦିଆ ହୋ ଉଚି କୁର୍ମି ଓଷଦ ଥଣ୍ଡା ଇଏ ପିଲାଙ୍କ ପାଇଁ ତ ସବୁ ସୁବିଧା।
ହୁଁ। ବି ପି ଏଚ୍ ପି ସବୁ ଏମିତି ସିଏ ମାପିବେ। ମେଡିସିନରେ କଣ ପ୍ରୋବ୍ଲେମ୍ ଥିବ।
କଁ ଛୋଟ ପିଲାଙ୍କର କଣ ବି ପି ହେଇଯାଉଚି।
ହଁ ଛୋଟ ପିଲାଙ୍କର ସମସ୍ତଙ୍କ ତ ଏବେ ବାହାରୁଚି ସେମିତି ବି ନାଇଁ ସିଏ ପ୍ରେଗ୍ନେଣ୍ଟ ଲୋକ।
ଓହୋ ହଁ ହଁ। ହଁ ତା କଉଚ ତାଙ୍କୁ ସବୁ ମୁଁ କଇଲି ଆଉ ଛୋଟ ପିଲା
ନାଇଁ ସେମାନଙ୍କୁ ଟେଷ୍ଟ କରିବେ। ତାଙ୍କର ପୁଣି କମିଗଲେ ସେମାନଙ୍କ ଅସୁବିଧା ହେବ ନା? ମାସୁକୁ ମାସ ଯିଏ ଆସନ୍ତି ଚେକଅପ ହବା କଥା ହେବେ ଆଉ
ହଁ।
ହଉ ତମେ ନେଇକି ଯିବ ଆଉ ତମର ଯୋଉ କହୁଥିଲ ତାଙ୍କୁ କହିବେ ଆଉ
ତମ ଘର ତା ସ୍ୱା ଯୋଉଁ କହିବେ ତାଙ୍କ ଘରେ ନେଇକି ଯିବେ କାଲି ଗଲେ ଇଏ କାଲି ଦେଇଦେଲେ ହବ ଆଉ ନେଇକିରି ଯିବେ ଆଉ ପୋଲିଓ କାର୍ଡ କରିବେ ଇଏ କରିବେ ସେ ଜାଣିନ ତ ମୋର୍ ମୋର୍ ତ ଜାଣିନି ସେ ବିଷୟରେ ଏତେ କଥା ବୁଝିଲେ ଅଁ ଯା ହବ ଆଉ ଆଉ ତ ବର୍ଷା ଦି ଦିନ ହେଲା ବୋହୁତ ଗାଳୁଚି।
ହଁ।
ମୁଁ ଏଇଁଛା କଣ ଟିକେ ଫିଟିଚି ଫେରେ ଉଠେଇଲାଇଁ ଫେରେ। ଯା ହଉ ଟିକେ ଲୋକ ପାଇଁ ତଳି ପକେଇଆକୁ ହଇରାଣ ଯୋଉ ଖରା ହଉଥିଲା। ଉଁ ଯା ହଉ ଟିକେ ବର୍ଷା ହେଇଗଲା ଲୋକ ଟିକେ ଚା ହଁ ତଳି ପକେଇବା ପାଇଁ ଟିକେ ପାଣି ହେଇଗଲା ଭଲ। ଲଘୁଚାପ ହେଇଛିପା ଆହୁରି ଦି ଦିନି ବର୍ଷା ହବ।
ହଁ ବର୍ଷା ହଉ ନଥିଲା ହଉ ନଥିଲା ଏକାବେଳେ ବୁଡେଇ ଦଉଚି ଆଉ।
ହଁ। ଆଉ କଣ ଘରେ ଆଉ କଣ କର ନା ସେଇଠିକି ସେଇ ଚାକିରି କରିଚ ଆଉ କିଛି ନାହିଁ।
ହଁ ଘରେ ଘରେ କଣ କରେ ଏମିତି ଘରେ କାମ ଆଉ ଅଙ୍ଗନବାଡିରେ ଅଛି ଘରେ କାମ ଆଉ।
ଆଉ ଘରେ କଣ ଫ ବାରି ଘରେ ଫସଲ କରିଚ?
ହଁ ଫସଲ ବୋଉ ଲଗେଇଚି ଗଛ ତ ହେଇଚି ଏ ଏ ତ ହେଲାଣି ହେଇନି।
ଏବେ ଏବେ ଯୋଉ ଖରା ହେଲା ଏ ବର୍ଷ ଖରା ହେଲା ସମସ୍ତେ ଲଗେଇ ଲଗା ଲଗି ସବୁ ଆଉ।
ହଁ ଏବେ ତ ଲାଗିଚି ସବୁ ଗଛ ଆଉ ହଁ ହବ୍ ହବ ବର୍ଷା ତ ହଉନଥିଲା।
ହଁ ଏବେ ଯୋଉ ଭୋଟର ପାଇଁ ଯୋଉ ଗଲା ଇଏ ହେଇକିରି ମାନେ କଣ ଯୋଉଟା ଯିଏ ନ ଦବା ତାଙ୍କର ଭୋଟର କଟିଯିବ?
ହଁ ଯିଏ ଦଶ କଥ ନ କରିବେ ଯ ଫୋନ୍ ତାଙ୍କର ଯିଏ ନାହାନ୍ତି ନ କରିପାରିଲୁ ତାଙ୍କର କଟିଯିବ ଯିଏ ଡକ୍ୟୁମେଣ୍ଟ ନଦେବି ତାଙ୍କର କଟି ଯାଉଚି।
ଓହୋ।
ଯିଏ ବାହାରେ ରହିଚନ୍ତି ଆସି ପାରୁନାହାନ୍ତି ନା ଡକ୍ୟୁମେଣ୍ଟ୍ ଦେଇ ପାରୁନାହାନ୍ତି।
ତୁ କେମିତି ମୋ କହିବା କଥା ଯେ ଜଣେ ବାହାରେ ବହୁତୁ ଦି -ଦି ତିନି ଦିନ ର ବାଟ ଯାଇକରି ଆମ ଫରେନ୍ ଗୁଡ଼ାକରେ ଅଛି। ସିଏ କେମିତି କଉ ପ୍ରକାର ଇଏ କରିବେ?
ସିଏ ବୋହୂ ଆଣି ବାପଘର ଆଡ୍ରେସ୍ ଆଣିବେ। ଉଁ ବାପାଙ୍କର ଯୋଉ ଭୋଟର କ୍ରମିକ ନମ୍ବର ହେରିକା ସେ ବାପାଙ୍କ ବାପାଙ୍କ ଘରୁ ଆଣିଲେ ତାଙ୍କର ହେଇଯିବ ଯିଏ ନ ଦେଇ ପାରୁଚନ୍ତି ତାଙ୍କର କ ଟିଯିବ ବୋଲି ତ କହୁଚନ୍ତି।
କଟିଗଲେ ତ ଅସୁବିଧା ଭୋଟର କଟିଗଲେ ଆଉ କଣ ସେ ନାଗରିକ ବେଲି ଗୋଟେ ଇଏ ଭାରତ ନାଗରିକ ବୋଲି ତ ଆଉ ଜଣା ପଡିବନି। କି କିଛି ନାହିଁ ଭୋଟର ଟା କଟିଗଲା ମେନ୍ ନା ଆଉ ଇଏରେ ତ ସୁବିଧା କଥା ନା ଯଉମାନେ ରହିଚନ୍ତି ଯାହା ଫରେନ୍ ରେ ଚୁନି କି ବାହା ହେଇକିରି ଏଇଆ କରିବା ପାଇଁ
ହଁ ଲୋକ ଅଛନ୍ତି ନା କଲିକତା ସିଆଡେ ସବୁ କଟକ ଭୁବନେଶ୍ୱରରେ ଏମିତି ସବୁ ଆସିବା ହେଇଚନ୍ତି ଆମର ଏଠି ସବୁ ତାଙ୍କ ଡକ୍ୟୁମେଣ୍ଟ୍ ସବୁ ଦେଇପାରୁନାହାନ୍ତି।
ହଁ।
କହିଲା ପରେ ବି ସେମାନେ ଦେଇ ପାରୁନାହାନ୍ତି ଆଣି ପାରୁନାହାନ୍ତି ବହୁତ୍ ଦୂର ନା।
ହଁ।
ସେଥିପାଇଁ କି ପାରାଦୀପ୍ ହେରିକା
ହଁ।
ଯିଏ ନ ଦେଇ ପାରିଲା କହିକି କଟି ଯାଉଚି ତାଙ୍କର ଯିଏ ଦେଇଦେଲେ ତାଙ୍କର ହେଇଗଲା ଆଉ। ଗୋଟେ ନୂଆ ବି ଆସୁଚି ୟାରି ଭିତରେ ଗୋଟେ ନୂଆ ବି ହବ ନା କଣ।
ନୂଆ ଭୋଟର ହବ?
ହଁ।
ମାନେ ପୁ ମାନେ ଯାହାର ହେଇଚି ବି ହବ?
ହଁ ଯିଏ ନୂଆ କରିବାକୁ ଚାହିଁବ ହେଇକି ଯାହାର ବି କ ଟିଏ ଥିବ ତାଙ୍କର ବି ହେଇପାରିବ ନୂଆ।
ଓହୋ ଯେ ନୂଆ କରିବ ନୂଆ ବି କରିବ।
ହୁଁ ହୁଁ।
ହଁ ସେଇଟା ବି ଭଲ ଯାର ହଜି ହେଇ ଯାଉଚି ଇଏ କରୁଚି ମାନେ ବହୁତ ପ୍ରୋବ୍ଲେମ୍ ହଉଚି ଯେ ଆଉଥରେ କରିଦେବାଟା ହିଁ ଭଲ।
ହଁ। ତମର ନୂଆ ହେବ କାହାର କି?
ଆମର ମୋ ପୁଅର ଅଛି ବା। ହଉ ଆସିଲ ଟିକେ ମତେ ଟିକେ ଆସିଲେ କହିବ ଆଉ କଣ ଦରକାର ଡକ୍ୟୁମେଣ୍ଟ ଦେବି ଆମ ପୁଅର ଟିକେ କରିଦେବା ଆଉ ଡିଜିଟାଲ ଭୋଟର ହଉଛି ଯଦି ମୁଁ ଚେଞ୍ଜ କରିଦେଲେ ହବ।
ହୁଁ ସେ ତ କହ କଣ ହବ ହଁ ହବ କେତ କିନ୍ତୁ ନୂଆ ଯଦି ହେଲା ମୁଁ କହିବି ଆଉ।
ହଁ ନାଇଁ ବା କରିବା ଆଉ ଅଠର ବର୍ଷ ହେଇଗଲା ଆଗ କରିଦବାଟା ଭୋଟର ଭୋଟ ଠିକ୍।
ହୁଁ ହଁ କରିଦେବି ମୁଁ କହିବି କରିଦେବି ଆଉ।
ଆଉ ସବୁ କାମ ସାରିଲଣି?
ହଁ କାମ ସରିଲାଣି।
ଟିଉସନ କର ବା?
ଟିଉସନ ପିଲା କଣ ଆସୁନାହାନ୍ତି ଆଉ ରଜ ପରଠୁ କଣ ଛୁଆ ଆସୁନାହାନ୍ତି।
ଆଉ ଅନ୍ଧକ ଦେଇଛ କାଇହିଁ ସେଆଡେ ତ ଗୋଟେ ଟାଇମ ଯାଉଛ ଟିଉସନ କରିବା ଟା ଭଲ।
ଉ ପିଲା ଆସୁଥିଲେ କଣ ହେଇଛି ଦେହ ଭଲ ନାଇ କନ ତାଙ୍କର। କଣ ଆସୁନା ଦି ଜଣ ପିଲା ଆସନ୍ତି। ସେମାନଙ୍କ ଦେହ ଭଲ ନାହିଁ କି କଣ ସେମାନଙ୍କ ଆସୁନାହାନ୍ତି ଆଜି କେତେ ଦିନ ହେଲାଣି ଆସୁନାହାନ୍ତି।
ହଁ ନାଇଁ ବା ଟ୍ୟୁସନ ଟା କଲେ ତମର ଭଲ ନା ଟାଇମ ପାସ୍ ହେଇଯିବ ତାଙ୍କ ସାଙ୍ଗରେ ପାଠ ପଢ଼େଇଲେ ଗୋଟେ ଇଏ ହେଇଯିବ କଣ ଆଉ ସେ ତ ଗୋ ଗୋଟାଏ ଟାଇମ ଗଲ ଆଇଲ ଏଁ ଗୋଟାଏ ବେଳକୁ ପଳେଇ ଆସୁଥିବ?
ହଁ।
ଓ ସେ ଉଁ ଆଉ ଏଠି ତ ଏଟା ସନ୍ଧ୍ୟାଆଳିଟା କ ପାଠ ପଢ଼େଇଲେ ତାଙ୍କ ସାଙ୍ଗରେ ଗୋଟେ ଟାଇମ୍ କଟିଯିବ ସଇଲା।
ଏ ଚାରିଟା ରୁ ଛଅଟା ପିଲା ଟିଉସନ ହୁଅନ୍ତି ଉଁ ଏମାନେ ତ କଣ ଆସୁନାହାଁନ୍ତି ଉଁ ଆସିବେ ପୁଣି ହେବେ ଆଉ।
ତମ ଦେହ କଣ କିଏ କ ସେ ଗୋଡ ଭଲ ହେଇଗଲା?
ଉଁ ହଁ ଭଲ ଏଇ ତିନି ଦିନି ଚାରି ଦିନି ଖଣ୍ଡେ ହବ ଟିକେ ଭଲ ଲାଗୁଛି ତ।
ଭିଟାମିନ୍ ଅଭାବ ହଉଛି ଖାଅ। ତମେ ଅଛ ଦିଦି ଅଛ ଅଣ୍ଡା ଛତୁଆ ଭଉ ଜିନିଷ ମିଳୁଛି ଖାଇବ।
ଅଣ୍ଡା ଛତୁଆ ଆମର କାଇଁ?
କ୍ୟାଲସିୟମ ଆଣିକିରି ଖାଇବ ଇଏ କରି କ୍ୟାଲସିୟମ ଅଭାବ ହଉଛି ଗୋଡ ଘୋଳି ମୋଳି ହଉଛି।
ହଁ ମେଡ଼ିସିନ ଖାଉଛି ବା ମେଡ଼ିସିନ ଖାଉଛି ଟିକେ କମିଛି ତ ଖା
ତମେ କଞ୍ଚା ପରିବା ଖାଅ ନା ମୁଁ କହିଲି ତମେ କଞ୍ଚା ପନିପରିବା ଖାଉ ନା?
ହୁଁ ସବୁ ଖାଇବା।
ଆଉ ସବୁ ଖାଉଛ ଭ ଅଭାବ ଭିଟାମିନ ଅଭାବ କଣ ହେଲା ଗାଁଉ ରେ ଗାଁ ରେ ତ ସବୁ ପ୍ରକାର ପହଁଚା ପନିପରିବା ଶାଗ